ହ୍ୟାଲୋ ହଁ ମୁଁ କହିଲି କଣ କରୁଛ?
ସେ ଥିଲି ଯୋଉ ମୋ ପୁଅ ସହିତ ଆଉ
ଓହୋ ତମ ପୁଅ ତମ ପୁଅ କେତେ ବର୍ଷର କି?
ହୋଉ ହୁ ହଇଗଲାଣି ତିନିବର୍ଷର।
ଓହୋ ତିନିବର୍ଷ ହଲାଣି
ହଁ ସେ ଛୋଟ ଛୁଆଟା ଯେମିତି ଆସୁ ତୁ ଟିକେ ସମୟ ନ ବିତେଇବୁ ତାହେଲେ ତ ଟଏ ମନେ ଦେଖା ପିବ ନା
ହଁ ତମକୁ ବି ଟିକେ ଭଲ ଲାଗିବ ତାକୁ ବି ଭଲ ଲାଗିବ। ସେ କଣ କରୁଚି ଖେଳୁଚି।
ଟା ଉପରେ ବୋହିକି ରଖା ହେଇଚି, ତାର ସେଇ ଛାତ ଉପରେ ଆମେ ମାଛୁ ତାର ସେ ଖେଳୁଚି, ତା ସହିତ ମିଶିକିିକ ତାକୁ ଟିକେ ସାହାଯ୍ୟ କରୁଛି ଖେଳିବାରେ
ହଁ ଆଉ ଛୁଆଙ୍କ ସହ ବି ଖେଳିଲେ ଭଲ ଲାଗି ଡ଼ିିଓ
ଡାକିଲେଣି ମମି
ହଁ। ଆଉ ତମେ କଣ କରୁଚ।
ହଁ ମୁଁ ଏଇଠି ବୁଲୁଚି, ଟିକେ ବାହାରେ ଆଉ ଆଉ ଆଉ ତମ ଆଡେ ଦୀପାବଳି ମୁଁ ଖାଇଥିଲି ଖାଇଥିଲି, ଦହି ଚିନି ମୁଢି ବିସ୍କୁଟ ଖାଇଥିଲି ଆଉ, ତମେ କଣ ଖାଇଥିଲ।
ମୁଁ ବିସ୍କୁଟ ମିକ୍ସଚର ଖାଇଥିଲି, ଆଉ ମୋ ପୁଅର ତା ଛତୁଆ ଟିକେ ତାକୁ କରିକି ଦେଇଥିଲେି ସେ ଖାଇଥିଲା । ତାପରେ ଏବେ ତ ସଞଟାଇମ୍ ହେଲାଣି ଘରେ ହଁ ଘରେ ଏବେ ଚାହା କରିକି ଦେଇଚି। ବସିକି ପିଉଛନ୍ତି, ବାହାରେ ବସିଛନ୍ତି।
ଓହୋ ମାନେ ତମେ ତାହେଲେ ମ୍ୟାରେଜ କରିସାରିଲଣି।
ହଁ ।
କେତେ ବର୍ଷ ହେଇଗଲାଣି ।
ଏଇ ଚାରି ବର୍ଷ ହେଇଗଲାଣି।
ଓହୋ ଓ ହୋଉ ଭଲ, ହୁଁ ଆଉ ଏବେ ହାଉସ ୱାଇଫ ନା କଣ?
ହଁ।
ଓ ହୋ ତମ ହଜବେଣ୍ଡ କଣ କରନ୍ତି?
ହୁଁ ଏ ଏବେ କାମ କରୁଛନ୍ତି?
ଓହୋ। ଆଉ ତମ ଆଡେ ଦୀପାବଳି ପାଳନ ହୋଉଚି।
ହଁ ଆମ ଆଡେ ବହୁତ ଭଲ ଭାବରେ, ଦୀ ପାଳନ ହଉଛି ଦୀପାବଳି।
ଓହୋ କଣ କେମତି ତମ ଏଠି ଦୀପାବଳି ପାଳନ ହଉଛି।
ଆମର ତ ଆମର ତ ପ୍ରଥମେ ଦୀପାବଳି ଦିନ ସମ୍ ଯୋଉ ସେଦିନ ଘରେ ତ ପିଠାପଣା ବୋହୁତ ପ୍ରକାର ହୁଏ, ଯେମିତି କି ଖିରି ପୁରୀ ତାପରେ କାକରା ପିଠା ଆ ଉ ଚକୁଳି ପିଠା ସୁଜି ପିଠା। ଦୁନିଆ ପ୍ରକାରର ପିଠା ହୋଇଥାଏ ତାପରେ ସେଦିନ ବି ଯେହେତୁ ଦୀପାବଳି ସେଦିନ ସମସ୍ତଙ୍କ ଘରେ ପୁରା ଆଲୋକମୟ, ପୁରା ଛାତକୁ ଆସିକି ଦେଖିବୁ କିମ୍ବା ବାହାରେ ଦେଖିବୁ, ପୁରା ଆକାଶ ଶାରାା ଆକାଶ ଦୀପ ଲାଇଟ। ସେମିତି ସମସ୍ତଙ୍କଘରେ ଲିଚୁ ଲାଇଟିି ମହମବତୀ ଦୀପ ସବୁ ପ୍ରକାର ଲଗେଇଥିବେ। ଆମର ତ ସାଙ୍ଗ ସେଦିନ ସମସ୍ତେ ସକାଳୁ ଉଠିକି ଗାଧେଇ ସାରିକି ପିଠା କରିବାରେ ସମସ୍ତେ ଲାଗି ପଡିଥାନ୍ତି, ଆଉ ବାପାଙ୍କ ସହିତ ଭାଇ ତାରେ ଯାଏ ନେଇକି ଆସେ।
ହୁଁ।
ବାଣ ନେଇକି ଆସେ ଫୁଟେଇବା ପାଇଁ, ସବୁ ପ୍ରକାରର ବାଣ ଧରିକି ଆସେ ଧରିକି ଆସିଲା ପରେ ଆମର ଯେମିତି ଚାରିଟା ବେଳେ ହେଇଯାଏ, ଚାରିଟା ବେଳେ ଆମେ ଘର ସାରା ସମସ୍ତେ ଝୋଟି ମୁରୁଜ ପକେଇ ସେଥିରେ ପୁରା ସ ଯୋଉ ସଜେଇକି ଦୀପ ମହମବତୀ ଲଗେଇଥାଉ। ମମୂତି ଲଗେଇ ସାରିଲା ପରେ, ସଞ୍ଜବେେଳେ ଠାକୁରଙ୍କୁ ପୂଜା କରିକି କୋ ବାହାରେ ଗୋଟେ ଗୋବରରେ ଲିପା ହୋଇକି ସେଠି ବି ଝୋଟି ମୁରୁଚ ପକା ହେଇଥାଏ, ତାପରେ ବ୍ରାହ୍ମଣ ଆସନ୍ତି ଯୋଉ ନନା ପୂଜା କରନ୍ତି ଯିଏ। ତାଙ୍କୁ ଡାକିକି ଆଣ ସେ ପୂଜା କରି ସାରିଲା ପରେ ସେଇଠି ଆମେ ବଡ଼ ବଡ଼ୁଆଙ୍କୁ ଡାକିଥାଉ, ବଡ଼ ବୁଡ଼ିଆଙ୍କୁ ସମସ୍ତେ ଘରର ସାନ ବଡ଼ ଯାଇକି ମିଶିକି ସେଇଠି ଡାକି ସାରିଲା ପରେ ସେଇଠି ଏକ ବାଣ ଫୁଟା ହୁଏ ସେଇ ବାଣ ଫୁଟା ସରିଲା ପରେ ତାକୁ ସମସ୍ତେ ମିଶିକରି ଆମେ ବାଣ ଫୁଟାଇଥାଉ ସେଦିନ ତ ଆମ ଘରେ ଘର ପୁରା ସମ୍ପୂର୍ଣ୍ଣ ଆଲୋକମୟ ହେଇଯାଇଥାଏ, ଏବଂ ସେଦିନ ଏମିତି ଏକ ଦିନ ସମସ୍ତଙ୍କ ଘରେ ପୁରା ଖୁସିର ଆଲୋକ। ସମସ୍ତେ ବୋହୁତ ଧୁମଧାମ୍ ରେ ବାଣ ଫୁଟାନ୍ତି, ତାପରେ ଘରେ ଯୋଉ ସେ ପିଠ୍ ପିଠାପଣା ହେଇଥାଏ, ସେଇଟା ସମସ୍ତଙ୍କୁ ଦିଆଯାଏ। ଆମ ଘର ପାଖରେ ଯୋଉମାନେ ପଡୋଶୀ ଅଛନ୍ତି, ତାଙ୍କୁ ସେଇ ପିଠା ଖିରି ସବୁ କିଛି ଆମେ ଦେଇଥାନ୍ତୁ, ତାପରେ ଦେଇକି ଆମେ ବି ଖାଇଥାଉ ଏମିତି ବୋହୁତ ଧୁମଧାମରେ ପାଳନ ହୁଏ ଆଉ । ଆଉ ସାଙ୍ଗ ତମଆଡେ କେମିତି କଣ ହୁଏ?
ହଁ ଆମ ଆଡେ ବି ସେମିତି ବୋହୁତ ଭଲରେ ପାଳନ ହୁଏ, ଆମର ମାନେ ଯୋଉ ହୋଉଚି ଯୋଉ ଆମର କଣ ମୋ ଜେଜେପା ହରିକାଙ୍କୁ ତାଙ୍କ ଯୋଉ ବାପା ଆଉ ତାଙ୍କ ଯୋଉ ମା ଆସିବେ ବୋଲି। ମାନେ ସେ ଯୋଉ ପୂର୍ବ ପୁରୁଷଙ୍କ ମାନେ ଯୋଉ ଡକା ହବ ବୋଲି ମାନେ କଣ ଯୋଉ ହଉଛି ସବୁ ତକ ମାନେ ମାସ୍ ସଟେ ପୂର୍ବରୁ ଆଗ ଧୁଆ ଧୁଇ ସବୁ ଚାଲେ। ମାନେ ଯୋଉ ହେଉଛି ଘରେ ସେ ତାକୁ ପୁରୁଣା ଜିନିଷ ମାନେ ଯେଉଁ ହେଉଛି ଧରିନିଅ ମାନେ ଏମିତି ଡବା ଡବି କି ଆଉ କଣ, ମାନେ ଯେଉଁ ହେଉଛି ଲୁଗାପଟା କି ଆଉ ବେଡ଼ସିଟ୍ କି କମ୍ବଳ ଫମଳ ଯାହା କି ସବୁତ ମାନେ ଯାହା ଆମେ ସବୁଦ ବ୍ୟବହାର କରୁ କି ମାନେ ଯାହା ସବୁ ନୂଆ କି ଧୁଆ ହେଇଥାଏ। ସେଗୁଡା ସବୁ କଣ ଧୁଆ ହୁଏ ପୁରା ମାସଟେ ପୂର୍ବରୁ କଣ ମାସଟେ ପୂର୍ବରୁ ସେ ଧୁଆ ଆରମ୍ଭ ହୁ ହୋଇସାରିଥିବ। ନହେଲେ ସପ୍ତେ କି ଦି ସପ୍ତାହ ପୂର୍ବରୁ ଏମିତି ଧୁଆ ହେଇ ଚାଲିଥିବ ତାପରେ ମାନେ ଯଉଛି ତାଙ୍କୁ ମାନେ ଆମର ଯୋଉ ଦିପାବଳି ଥିବ ଚାରି ଦିନି ତାଙ୍କୁ ମାନେ ଡକା ହୁଏ ମାନେ ଯାଉଚି ବଡ ବଡୁଆ ଆମର ଘରକୁ କୁ ବ୍ରାହ୍ମଣ ଆସନ୍ତି, ତାପରେ ବଡ଼ ବଡୁଆଙ୍କୁ ମାନେ ତାଙ୍କୁ ବଡ ବଡୁଆ କୁହନ୍ତି, ତାଙ୍କୁ ଡକା ହୁଏ ଡକା ହୁଏ ସେ ଚାରି ଦିନ ପୁଣି ଆମର ସମସ୍ତେ ମୋ ଚାରି ଦିନ କି ପାଞ୍ଚ ଦିନ କୋଉ ଦିନ ଏମତି ଛଅ ଦିନ କିଏ କୋଉଦିନ ଆଠ ଦିନ ଏମିତି ହେଇଯାଆନ୍ତି, ଆଉ ଆଉ ଯୋଉ ହଉଛି ଆମର ସମସ୍ତେ ମୋ ବଡ ହେବା ମୋ ଦାଦା ମୋ ବାପ ବା ହେରିକି ସମସ୍ତେ ଆମେ ଅଲଗା ଖାଉଛନ୍ତି, ମାନେ ସେ ସେଇ ଯୋଉ ସେ ଯେତିକି ଦିନେ ଆମ ଯୋଉ ବଡ଼ ବଡୁଆ ଯେତେକ ମାନେ ମ ଜେଜେଆପାଙ୍କ ତାଙ୍କ ବାପା ମା ଯେତିକି ଦିନ ଆମ ଘରେ ରହିବେ ସେତିକି ଦିନ ଯୋଉ ଆମ ସମସ୍ତେ ଏକାଠି ଖାଇବୁ। ମାନେ ଗୋଟେ ରୋଷେଇ ହବ ଗୋଟେ ଜାଗାରେ ମାନେ ହବ ସବୁ ଖାଇବୁ ଆଉ କଣ? ମାନେ ଅଗାଧୁଆ ମାନେ ସକାଳୁ ଉଠିବୁ ତ ସାଙ୍ଗେ ସାଙ୍ଗେ ଗାଧେଇବୁ ତାପରେ ଯାଇକି ଭିତର ଘରେ ମାନେ ଯେଉଛି ଆମରଉ ଇସାଣ ପାଖରେ ସେ ଯେଉଁଠି ରହନ୍ତି ସେଇଠି ଯାଇକି ତାଙ୍କୁ ଫାଷ୍ଟ ପ୍ରଣାମ କରିବୁ। ତାପରେ ଯାଇକି ତା ତାଙ୍କୁ ଭୋଗ ଦିଆ ସରିଲା ପରେ ଯାଇକି ଯାହା ଖାଇବୁ। ତାପରେ ପୁଣି ଖାଇଲା ପରେ ବି ମାନେ ଯେଉଁଉଛି ଲୁଗା ପାଲଟିକି ଖାଇ ବୁ ନହେଲେ ମାନେ ଖାଇସାରିଲା ପରେ ବି ସେ ଲୁଗାଟା ଚେଞ୍ଜ କରିବୁ, ଆଉ ଯୋଉ ହୋଉଚି କଣ ଯୁଆଡେ ଯଦି ବାହାରକୁ ଯଦି ବି ବୁଲି ଯାଇଥିବ ତାହେଲେ ଆସିକିନି ବି ଆଉ ଭିତର ଘରେ ପଶି ପାରିବୁନି, ଏମିତି ମାନେ ଏମିତି ଚାରି ଦିନି ଆଗ ଚାଲେ ଏମିତି ମାନେ ଲୁଗପଟା ଟିକେ ବାହାରକୁ ଗଲେ ଟିକେ ଆମ ଘରେ ବାରଣ କରନ୍ତି, ଆଉ କାହିଁ ଯୋଉ ଯୋଉ ଠାକୁର ଅଛନ୍ତି, ଘରେ ଆଉ କାଇଁ ଯୋଉଛି ବାହାରକୁ ଯାଇଚୁ କୁଆଡେ ଛୁଆଁ ଛୁଇଁ କରିଥିବ ତ ଯୋଉ ହୋଉଚି ପଶି ପାରିବନି ଭିତରକୁ ବୋଲି ସେତିଲାଗି ଆମେ ଲୁଗା ପାାଲଟିକି ଯିବା ଆସିବା କରୁ, ମାନେ ଘରେ ମାନେ ପ୍ରବେଶ କରୁ, ହେଲେ ଯୋଉ ହଉଛି ଆମର ଯଉ ଦୀପାବଳି ଦିନ ସେଦିନ ତାଙ୍କୁ ଯୋଉଛି ସକାଳୁ ଏମ୍ ସକାଳୁ ପୂଜା ହୁଅନ୍ତି, ଆଉ ଯେଉଁ ହୋଉଚି ରାତିରେ ଏମିତି ପୁଣି ଦୀପ ମହମବତୀ ପୁଣି ଲାଗିକିନି ଚାରିଆଡ଼େ ପୁଣି ଗୋଟେ କାଉରିଆ କାଠିରେ ମାନେ ମୋ ଆମ ମୋ ବାପା କି ଦାଦା ଏମିତି କିଏ ଆଣନ୍ତି, କାଉରିଆ କାଠି ତାକୁ ଯେଉଁ ହେଉଛି କାଉରିଆ କାଠିରେ ଗୋଟେ ଦୀପ ଉପରେ ନେଇକି ସେଇଠି ମାନେ ଝୋଟି ମୁରୁଜ ପକ୍ ଦେଇକି ସନ୍ଧ୍ୟାବେଳେ ତ ଲିପା ହୋଇଇଥାଏ ପୁଣି ଦାଣ୍ଡ ଲିପା ହୋଇଥିବ ସେ ଯେଉ ଦାଣ୍ଡ ଲିପା ହେଇଥିବ ସେଠି ମୁରୁଜ ପଡ଼ିବ ସିଏ ଯେଉଁଠି ମାନ ଆମର ଇଶାଣ ପାଖରେ ସେଠି ମୁରୁଜ ପଡ଼ିବ ତାପରେ ସେଇଠି ଗୋଟେ ଦୀପଟେ ଲାଗିବ ତାଙ୍କୁ ପୂଜା ହୋଇକି ମାନେ ସେ କାଉଁରିଆ କାଠିରେ ତାଙ୍କୁ ଗୋଟେ ବଡ଼ ବଡ଼ୁଆ ଗୀତ ଗାଇକି ମାନେ ତାଙ୍କୁ ନେଇକି ଆମ ଦାଣ୍ଡରେ ଛଡ଼ା ହୁଏ। ତାପରେ ସେ ମାନେ ସିଏ ଯେତେବେଳେ ବି ଯିବେ ସେତେବେଳେ ମାନେ ଯେମିତି ଚାରିଆଡେ ଦୀପ ମହମବତୀ ମାନେ ସବୁ ଲାଗିଥିବ। ନେଇକି ତାଙ୍କୁ ଛାଡ଼ିବେ ସେଇଠି ମାନେ ସେଇଠି ତାପରେ ମାଣ ମଞ୍ଚ ଦେଇଦେବେ ଆଉ ମାନେ ଯେ ମାନେ ବୋହୁତ ପ୍ରକାର ବାଣ ଆଉ କିଏ ଯୋଉ ଭାଇ ହେରିକି ତ ସମସ୍ତେ ବମ ଆଉ ସବୁ କଣ ତାଳ ଫଟକା ଇଏ ସିଏ ସେଗୁଡା ଫୁଟାନ୍ତି, ଆମେ ସବୁ ହଉଚି, ଝିକଝିକିଆ ଆଉ ଯୋଉ ହଉଛି କଣ ରସୁଣ ଆଉ କୁମ୍ପି ଆଉ ଯୋଉ ଚକ୍ରି ବାଣ ଏଇଗୁଡା କଣ ଆମେ ସବୁ ଫୁଟାଉ ଆଉ ଭାଇ ହେରିକା ସବୁ କଣ ସବୁ ବମ ଫୁଟାନ୍ତି।
ହଁ ସାଙ୍ଗ ସେତେବେଳେ ବି ମା କାଳୀଙ୍କର ପୂଜା ହୁଏ। ଆଉ ତାପରେ ଆମ ଗାଁରେ ବି ମା କାଳୀ ଠାକୁରଙ୍କର ବି ପୂଜା ହୁଏ, ଆମେ ବି ଦୀପାବଳି ପୂର୍ବରୁ ଯେହେତୁ ସେ ପୂଜା ପାଆନ୍ତି ଆମେ ବି ଯାଇକି ତାଙ୍କୁ ସବୁଦିନ ସଞ୍ଜ ବେଳେ ଯାଇକି ଟିକେ ବୁଲାବୁଲି କରିକି ବଜାର ଆଡେରେ। କୁକୁରଙ୍କୁ ଦର୍ଶନ କରିକି ଖାଇକି ବି ଆସୁ ବୋହୁତ ଭଲ ହୁଏ ।
ହଁ ଯୋଉ ହଉଛି ଆମର ତ ଏମିତି କି ମାନେ କାଳୀ ମନ୍ଦିର ନାହିଁ କାଳୀ ମାଙ୍କର ମନ୍ଦିର ନାହିଁ ତ ଯୋଉ ହୋଉଚି ଆମେ ଏମିତି ମାନେ ଆମର ଏଇଠି ଗୋଟେ ବଡ ଗାଁ ଟେ ଅଛି ସେଇଠି ମାନେ ହୁଏ କାଳୀ ପୂଜା ସେଇଠି ହୁଏ ଆମେ ମାନେ ଏମିତି ସେଇଟା କେତେ ଦିନ ନଅ ଦିନ ନା ଏମିତି କେତେ କେତେ ଦିନ ହୁଏ, କି କେତେ ଦିନ ହୁଏ ମୁଁ ଜାଣିନି ଠିକ ରେ ସେଇଠି ବଡ ଯାତ୍ରା ପଡେ ସେଇଠି ମାନେ ବୋହୁତ ମେଳଣ ହୁଏ, ମାନେ ବହୁତ ମାନେ ଝିଅ ପିଲାଙ୍କର ମାନେ ଝିଅ ପିଲାଙ୍କର ସବୁ ଲଗେଇବା ଜିନିଷ କି ଛୋଟ ଛୁଆଙ୍କ ଖେଳନା ବହୁତ ମାନେ ଯୋଉ ହୋଉଚି ସେ ଯୋଉ ମାନେ ବେଲୁନ ଦୋଳି କି ଯୋଉ ହୋଉଚି ଜମ୍ପିଙ୍ଗ ଦୋଳି କି ମାନେ ଏସବୁ ମାନେ ବିଭିନ୍ନ ପ୍ରକାର ବି ଦୋଳି ପଡିଥାଏ, ହଁ ଗୋଟେ ବଡ ଜାଗାରେ ଗୋଟେ ମେଳଣ ହୁଏ ଆଉ ସେଇଠିକି ସମସ୍ତେ ମାନେ ଯାଆନ୍ତି ବୁଲାବୁଲି କରିବା ପାଇଁ ମାନେ ଖାଇବା ପିଇବା ଫାଷ୍ଟ ଫୁଡ ବି ସେଇଠି ମିଳେ, ଯିଏ ବି ଚାହିଁବ ସେଠି ସନ୍ଧ୍ୟାବେଳ ମାନେ ଖାଇବାଟା ବି ଜଳଖିଆ ଟା ବି କରିଦେଇକି ଆସିପାରିବ ଏମିତି ଆଉ ମାନେ ସେଠି ଆମେ ଯାଉ ଆମ ତ ଆମ ଗାଁରେ ତ ମାନେ ଜ ହୋଉଚି ରାଣୀ କାଳୀ ମାଙ୍କ ମନ୍ଦିର ଆଉ ସେଥିଲାଗି ଆମ ଗାଁରେ ହୁଏନି ଆମ ହଁ ଏଠି ଗୋଟେ ପାଖରେ ଗୋଟେ ଗାଁ ଅଛି ସେଇ ଏଠି ଆମେ ଯାଉ ସେଠିକି।
ନା ଆମର କିନ୍ତୁ ଅଛି ଯେହେତୁ ସେଠି ମନ୍ଦିର ଅଛି ଆମର ସେଠି ମାଆଙ୍କୁ ପୂଜା କରାଯାଏ ଆଉ ଆମେ ସବୁଦିନ ବି ଯାଇକି ଠାକୁର ମାନେ ସେଇଠି ମାଆଙ୍କୁ ଦର୍ଶନ କରିକି ଆମର ବି ସେମିତି ଦୋକାନ ବଜାର ପଡିଥାଏ ମେଳଣ ଛୁଆଙ୍କର ଖେଳନା ଜିନିଷଠୁ ଆରମ୍ଭ କରିକି ଷ୍ଟେସନାରୀ ଜିନିଷ ବି ପଡିଥାଏ। ସବୁ କିଛି ପ୍ରକାରର ଦୋକାନ ପଡିଥାଏ ଆମେ ଯାଇକି ଠାକୁର ଦର୍ଶନ କରୁ ଆଉ ସେ ଯୋଉ ମେଳାକୁ ଟିକେ ଭଲ ଭାବରେ ବୁଲାବୁଲି କରିକି ତାରେ ସେଠୁ ଆମେ ଯାହା ଜଳଖିଆ ଖାଇକି ଆସୁ କି ଗୁପଚୁପ ଚାଟ ହଉ କି ଅନ୍ୟ କିଛି ଦୋସା ଫୋସା ଯାହାେଲେ ଖାଇକି ଆମେ ସେଠୁ ଆସୁ ଠାକୁର ଦର୍ଶନ କରିକି ଆସୁ ଆସୁ ରାତି ହେଇଯାଏ।
ହଁ ଏମିତି ତ ଯାତ୍ରା ବୁଲୁଥିବ। କେତେବେଳେ ବି ମାନେ ଟାଇମ ହେଇଯିବ ବୁଲୁଥିବ ବୁଲୁଥିବ କେତେବେଳେବି ମାନେ ଟାଇମ ବହୁତ ଟାଇମ ହେଇଯିବେ ଜାଣି ପାରିବନି କି ମାନେ ଏତେ ଟାଇମ ହେଇଗଲାଣି ହଉ ହଉ ସେତିକି ବୁଲୁଥିବ ବି ଯାଉଛି ଘରକୁ ଯିବି ଏମିତି ଲାଗିବ। ଯେତେ ବୁଲିଲେ ବି କମ ଲାଗିବ। ଜୀବ
ଆଉ ତାପରେ ବି ସେମାନେ ସେ ମାଙ୍କ ପାଖରେ ବହୁତ ଲୋକ ବି ମାନେ ଭିଡ ଥାଆନ୍ତି ନା ଯାହାେଲେ ବି ଦର୍ଶନ କରିବା ପାଇଁ ଟିକେ ସମୟ ଲାଗିବ ଦର୍ଶନ କରିକି ବୁଲାବୁଲି କରିକି ଯାହାଲେ ବି ଆସିବୁ ବର୍ଷକୁ ଥରେ ହଉଛି ମାନେ ନିଶ୍ଚିନ୍ତ ତ ସମୟ ଭଲରେ ଭାବରେ ବିତେଇବାକୁ ପଡିବ। ଯେମିତି ଗୋଟ ମନରେ ବି ନା ମୁଁ ଯାଇଥିଲି। ମାଆଙ୍କୁ ଦର୍ଶନ ପାଇଁ ଏଇ ଜିନିଷ ଆଣିଥିଲି କି ଏଇଠି ଦର୍ଶନ କରିଥିଲି କି କଣ ଆମେ ତ ସବୁଦିନ ଘରେ ରହୁଛନ୍ତି ସବୁବେଳେ କଣ ଆଉ ଯାଉଛନ୍ତି କି ବାହାରକୁ ଆଉ ବୁଲିବା ପାଇଁ
ହୁଁ।
ଯେହେତୁ ଆମେ ଓଡିଆ ଘରର ବର୍ଷ ବାର ମାସ ତେର ପର୍ବ ସେମିତି ମା କାଳୀଙ୍କର ପୂଜା ହୁଏ ଆଉ ଆମର ତ ଦୀପାବଳି ପର୍ବ ସେମିତି ସେଇ ଟାଇମରେ ଦୀପାବଳି ପର୍ବ ପଡି ବହୁତ ଭଲ ଭାବରେ ସମସ୍ତେ ଆମ ଆମ ଗାଁ ସାରା ସାହି ସାରା ଲୋକ ତ ସମସ୍ତେ ସବୁ ଜିନିଷ ଲାଗି ଦର୍ଶନ କରିକି ଆସନ୍ତି ମାଙ୍କୁ ଆଉ ଦୀପାବଳି ଦିନ ବି ବହୁତ ଖୁସିରେ ସମସ୍ତେ ସାଇ ସାରା ଘରେ ସମସ୍ତଙ୍କ ଘରେ ପିଠା ପଣା ଆଉ ପୁରା ଖୁସିର ମୁହୂର୍ତ୍ତ ସମସ୍ତେ ବିତେଇଥାନ୍ତି ତାପରେ ସେଦିନ ଏମିତି ଗୋଟେ ଦିନ ପୁରା ସବୁ ଯୁଆଡ଼େ ଅନେଇବ ସବୁଆଡେ ପୁରା ଆଲୋକିତ ଭାବରେ ଆଲୋକମୟ ପୁରା ଚାରିଆଡେ। ସମସ୍ତେ ଖୁସିରେ ବାଣ ଫୁଟାନ୍ତି। ଫୁଟାନ୍ତି ପିଠାପଣା ଖାଆନ୍ତି। ମତେ ତ ଭଲ ଲାଗେ ମୁଁ ମୋର ଝୁରୁଝୁରିଆ ବାଣ ଫୁଟାଏ। ମୁଁ ଅନ୍ୟ ବାଣ କିଛି ଫୁଟାନି ମୋତେ ଏରା ଡର ଲାଗେ ଏଇ ରକେଟ ବାଣ ତ ଆମ ଘର ଲୋକ ଫୁଟାନ୍ତି ବ ଫୁଟାନ୍ତି ଏଇ ତାଳ ଫୋଟୋକା ରସୁଣ ରସୁଣ ବାଣ କେମିତି ଫୁଟା ଡିଆସିଲି ବାଣ ଆଉ ସିଙ୍ଗଡା ବାଣ ଏଇଟା ଏମତି ଫଟୋ ଆଉ। ଆଉ ବାଣ ଫୁଟେଇଲା ବେଳେ ସବୁବେଳେ ବି ସତ ସତକ ରହିବା ପାଇଁ ବି ଆମେ ଚେଷ୍ଟା କରୁ କାହିଁକି ନା କିଛି ବିପଦରେ ବି ପଡି ପାରନ୍ତି। ଯଦି ବି ଆମେ ଯଦି ଟିକେ ଅସାବଧାନତା ହେବା
ହଉ ତାହେଲେଉ ହଉ ମୁଁ ରଖୁଛି ତ ପରେ କେବେ ଲଗେଇବି।
ହଉ ତାହେଲେ।